ହାଲୋ।
ହଁ।
କଣ କରୁଛ?
ବସିଛି।
ଆଉ ରୋଷେଇ।
ସରିଲାଣି ଆଉ ତୁମ ରୋଷେଇ ସରିଲାଣି।
ହଁ।
ହ ହଁ।
ଆଉ କଣ ରୋଷେଇ ହେଇଛନ୍ତି।
ଭାତ ଡାଲି ମାଛ।
ଆମର ବି ଭାତ ଆଉ କାଙ୍କଡ ଭଜା।
ହଁ ଆଉ ତମ ପୁଅ କଣ କରୁଚି?
ପୁଅ ସ୍କୁଲ ଯାଇଚି।
ଅ ହଁ।
ହୁଁ।
ଆଉ ଭୂମି ବି ସ୍କୁଲ ଯାଇଚି।
କେତେ ଟା ଦଷ
ହଁ। ଦଶଟା ରୁ ଚାରିଟା। ଆଉ ଆଉ କଣ ଆଁ
ଟିଫିନ କଣ ନେଇକି ଯାଇଚି?
ଟିଫିନ ନେଇଯାଇଚି ଆଜି ପରଟା କୁ ଭଜା।
ହଁ ହଁ ତମେ କଣ? ଯିବୁ ଦେଖି ଆଉ।
ଅ ହଁ।
ମୋ ପୁଅ ବିରିୟାନୀ ନେଇଚି ଆଜି।
ବିରିୟାନୀ ସକାଳୁ କରିକି ଦେଇଚ। ଯାହଉଲୋ କି ବିରିୟାନୀ ଚିକେନେ ନା ଭେଜ। ଅ ହଁ। ଚିକେନେ।
ଆଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।